ହଁ ଦିଦି।
ହୁଁ ଝିଅ‌ କ
କଣ କରୁଚ? ଖାଇନି ଦିଦି ଏବେ ଖାଇବି। ଓ । ଆମର ହେଇଚି କୁନ୍ଦୁରୁ ଆଳୁ ଭଜା ଆଉ
କେତେବେଳେ ହବ। ।
କେତେଟା ହେଲେ ଦଶ ହବ ମାନେ? ଦିଦି ତମର ନେଟୱାର୍କ ପାଉନି। ହ୍ୟାଲୋ ନେଟ ପାଉନି ଦିଦି। ହଁ ହାଲୋ ହାଲୋ।
ହଁ କେତେ ତାହେଲେ ଦଶ ହବ?
ମୋର ଦଶ କି ତେର ମୋର।
ନାଇଁ । ।
ଓ ତିନଟା ଅଧେରେ।
ହଁ।
ଓହୋ ଆଉ କହିଥାନ୍ତ କି ନାଇଁ।
ହଁ ହବ ନାଇଁ କି ଦଶ
ଖାଇଲଣିି କି ନାଇଁ?
ହଁ ଖାଇକି ଘାଣ୍ଟିଲି ଘାଣ୍ଟି ସାରିଲା ପରେ ସେ ଭାଇ ଫୋନ କଲେ ଭାଇଙ୍କ ସହିତ ଟିକେ କଥା ହେଲି। ମୁଁ ଦେଖିନି ବା ସ୍ପିକର ଦେଇକି କଥା ହେଲିନି ଫୋନ ଆଇ ଏତେ ଜଣା ପଡୁନି ସେ କାନ୍ଦୁଚି ଟୁଁ ଟୁଁ କରୁଚି ଜଣା ପଡୁଛି ନ ହେଲେ କନଫରେନ୍ସ ମାରିଦେ।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
ସ୍ପିକର ଦେଇ ଦେଇକିନା ଆଖି ବନ୍ଦ କରିବା ଫୋନ ଏଠି ମୁଣ୍ଡ ଆଡେ ରଖଦେଇି ମୁଁ ତା ସାଙ୍ଗେ କଥା ମୁଁ ବି ଜାଣିନେଇ। ସେ ହିରୋ କୁ ମେସେଜ କ କାହାର?
ହଁ ମତେ ମତେ କହୁଥିଲେ ଦିଦି ଦିଦି ମେସେଜ କରିଛନ୍ତି। ବୋଲି।
କଣ ହେଇଚି କେଜାଣି ମୁଁ ଫୋନ କରୁନେଇ ମୁଁ ଆକାଶ କୁ ଫୋନ କରୁଥିଲି। ଆ କାକୁ କହୁନ ଏ କେତେବେଳେ ଅଛି ଯେ ଦବ। ହଁ ମୁଁ ତାକୁ ମେସେଜ କରିଥିଲି।ମତେ ଫୋନ କରିବୁ ।
ହଁ କହୁଥିଲେ ଥଣ୍ଡା ହେଇଛି କି ଦିଦି?
ନାଇଁ ଥଣ୍ଡା ଥଣ୍ଡା ଟିକେ ଲାଗୁଚି। ବର୍ ସା ହେଇକିନା ଅଛି।ୟାଡେ ଟାଙ୍କି ପାଣି ଗାଧେଇ ବାରୁ ହୋ ହଉଚି। ହେଟା ପାଇଁ ଟାଙ୍କି ପାଣି ବର୍ଷା ପାଇଁ କେମିତି ଜାଡୁ ବରଫୋ ଭଳିଆ ହଉଛି।
ହଁ ପରା ଦିଦି ଆମର ବି।
ପୁଣି ଏଇ ସପ୍ତାହଟା ହେଲାନ ବର୍ଷା ଛାଡୁନାହିଁ ବୋଲି ସେଟା ଯୋ
ଛାଡ଼ୁନି।
ଜି ଯଉ ଝିଅ ହଁ ହଁ କହନା ମୁଣ୍ଡଟି ଟିକେ ଧୁଇବି ବୋଲି ଭାବୁଛି ଯେ ହେଲାଣି ଲୋ ତିନି ଦିନି ଏ ତା ମୁଣ୍ଡଟା ଧୋଇବି ଏକା ପାଉନି ପା ଏଇ।
ଏମିତି ବର୍ଷାରେ ଗାଧେଇବାକୁ ଇଚ୍ଛା ନାଇଁ ମୁଣ୍ଡ ଧୋଇଲେ ମେଡ଼ିକାଲ ଲାଗୁ
ହଁ ପରା ଉଁ। କାଇଁ ମେଡିସିନ ଖାଉଛି?
ତୁମର ବ୍ଲଡ଼ ଶର୍ଟ କାଇଁ
ହଁ ହେଇଟା ଖାଉଥିଲି
ସେଇଟା ତ ଅ ସେଟା ମୋର ଡେଲି ମେଡ଼ିସିନ ସେଟା ଅ-ଅଲଗା ମେଡ଼ିସିନ ମାନେ
ହୁଁ ହୁଁ।
ଏଇ ଯୋଉ ଇଏ ଜେନେଟିକ ରହୁନି କି। ସେଟା ତାର ମେଡ଼ିସିନ ଏଇଟା ପାଇଁ ମୁଁ କିଛି ମେଡ଼ିସିନ ଖାଉନି ଯେ ଏ ଟିକେ ଦେହ ଖ ର କଲେ ଖାଲି ଯାହା କିଣା ମେଡ଼ିସିନ ଖାଉଛି। ନହେଲେ ସେଟା ମୋର ଡେଲି ମେଡ଼ିସିନ ଅଛି। ହୁଁ। ପଳେଇ ଆସିଲୁ।
ହଁ ଆସିଲି ଟିଉସନ ବି ଅଛି ନା।
ଓ ହୋ ଢ଼େର ବୁଲିଲୁ ଆଉ ହୁଁ।
ତିନ ଦିନ
କେତେ ଜଣେ ଆସିଲୁ ନା କି ଛାଡ଼ିଦବାକୁ ଆସିଲେ?
ବସ ରେ ଆଇଲି ଏଇଠୁ ଉଁ ମାଇ ଘରୁ ଆଉ ଏଠେ। ବସ ରେ ତ ଆଇଲି ଆଉ।
ବସ୍ ଇଆଡେ ଆଉ ଅ ହୋ ତମେ ହେ ଛକ ପଟେ ରହୁଛ ପରା ଏ ବିଲୁ ଆଉ।
ହୁଁ।
ପ ସେଠୁ ଏଇ ଗାନ୍ଧୀ ଛକକୁ ଆଇଲୁ ଏଠୁ ଗଲୁ ସିଧା। ଗିରିଶ ମାନଙ୍କ ଠାରୁ କେତେ ଦୂରରେ ରହୁଛ?
ଆମେ ଏବେ ଏଫ ସି ଆଇ ଛକରେ ରହୁନୁ।
ଆଉ।
ଆମେ ଗୋପାଳ ସାହି ପଟେ ରହୁଛୁ।
ଗୋପାଳ ସାହି ବୋଲି କୁଆଡ଼େ କି ସେଟା?
ହୁଁ ଏପଟେ ହନୁମାନ ମନ୍ଦିର ପଟେ।
ଏଇ ହନୁମାନ ମନ୍ଦିର ବୋଲି ଅ ଓମେନ୍ସ କଲେଜ ଏପଟେ ଯୋଉ ହନୁମାନ ମନ୍ଦିର ଓହୋ ହେଇ ତଳ ରା ତା ଯଉ ତଳକୁ ଯାଇଛି।
ତଳ ରାସ୍ତା ନାଇ ସେ ରାସ୍ତା ପାଖରେ ନା ନା।
ହନୁମାନ ମନ୍ଦିର ଲେଫ୍ଟ ସାଇଡ଼ କି ନା ରାଇଟ ସେ ପ ଲେ୍
ହଁ ହନୁମାନ ମନ୍ଦିର ସିଆଡ଼ୁ ଆଇଲା ବେଳେ ରାଇଟ ସାଇଟ ପଡୁଛି ଆମେ ଏପଟେ ଲେଫ୍ଟ ସାଇଡ଼ରେ ରହୁଛୁ।
ଏଇ ରାସ୍ତା ତଡ଼ାରେ ଏକା ରହୁଛ?
ହୁଁ।
ନା ସେ ଆଗ
ନାଇଁ ଆଗୁ ହଁ ଆଗକୁ ଆଉ ଟି କିଏ ଗଳି ଅଛି ଟିକେ ଭିତରେ।
ଏ ଯୋଉ ମାଛ ପାଛ ଇଏ କରାହଉ ଚି ଗ୍ୟାରେଜ ଗୋଟେ ଯୋଉ ଅଛି ସେ ଗଳି?
ନାଇଁ ନାଇଁଁ ନାଇଁ ତାର ଏପଟ ଗଳି ତାର ଏପଟ ଗଳି। ସମାନ ଲେଖା ହେଇଛି ଗୋପାଳ ସାହି ଯୋଉଟା ବୋଡ ଲଗା ହେଇଛି ତାର ସମାନ ଗଳି।
ଓହୋ ତାର ଆଗକୁ ଆଉ ଗୋଟେ ଗଳି ଅଛି ସେଠି ସେ ସେ ବେଲ ଅଛ ନା କଣ ଗୋଟେ ଅଛି। ସେଠି ପୂଜା ଘର ତାର ମାମୁଁ ଘରେ ଏଇଠି ରହୁଛନ୍ତି। ପୂଜାର ମାମୁଁ ଘରେ। ଯେ ଆମେ ଯାଇଥିଲୁ ତାଙ୍କ ଘରେ କେ କେବେ କେବେ ଭୋକ ହବ ବୋଲି ଚାଲିଯିବା ପାଇଁ ଖାଇଦିକି ଆକୁ ତାଙ୍କ ଘରେ ଯାଇକି। ଏ ଡ଼ାବା। ମାର୍କେଟରେ କେ ବିରିୟାନୀ କୁରୁଚିଲୋ ମା। ଗୋଟେରେ ଗୋଟେ ବିରିୟାନୀ କରାହଉଛି। ମାର୍କେଟରେ ବିରିୟାନୀ କରିବେ କହିଲେ ଲୋକ କୁଆଡ଼େ ଖାଇଯିବେ।
ହୁଁ ହୁଁ।
ସେ ଆକାଶ ଆସିଥିଲା କି ନାଇଁ ସେତେବେଳକୁ। ଖୁସି ଟା ଏଠେ ବାହାରେ ଖୋଲା। ଥିଲା ଯେ ଦେଖିଥିଲୁ ଯେ ଯାଇଥିଲୁ ଏଇ ମଙ୍ଗଳବାର।
ହୁଁ।
ଖୋଲା ହେଇଛି ସେଟା ମଙ୍ଗଳବାର ନା ଆର ମଙ୍ଗଳବାର। ବନ୍ଦ ହେଇଯାଇଥିଲା କି ନାଇଁ ଖାଉନୁ। ମାନେ ସେତଟା ଚାଲୁ ନଥିଲା। ହୁଁ ସେ ଖରା ଫରା ପାଇଁ ଲୋକ ଆଉ ଗଲେ କିଲ ସେଟି। ତାପରେ ଏଠି ମାର୍କେଟ ରେ ଲୋକ ଭାତ, ଡାଲି। ଖଟା ଟିକେ ଖାଇ ଦେଇ କି ରହିଯାଉନ୍ତି ବିରିୟାନୀ କିଏ ଖାଉଛି ଫଦ୍ରପଡ଼ାରେ କୁ।
ହୁଁ ସତ କଥା।
ଏଠିକୁ ଟିକେ ଗଲେ ମୁଁ। ମୋମୋ ତାର ବଢି଼ଆ ହେଇ ହଉଥିଲା କିନ୍ତୁ ଏବେ ଗ୍ୟାସ୍ ରେଟ୍ ଅଧିକ। ଗ୍ୟାସ୍। ଏକ୍।
ହଁ ହଁ।
କାଶୀ। ଏ-ପି-ସି।